ମେ ଭଲ ଅଛ୍
ହଁ ପିନି ହଁ ଲ ଭଲ୍ ଭଲ ଅଛି ତୁ କେମତି ଅଛୁ କ।
ମୁଁ ହୁଁ ଭଲ ଅଛି।
ଆଉ କଁ କରିଥିଲୁ?
ନଲେ ଏବେ ଗାଁରୁ ଆସିଲି।
ମତେ ଅଞ୍ଜଳି କହୁଥିଲା ମୁଁ ତାକୁ କରିଥିଲି ଯେ। କହୁଥିଲା ଏବେ ଆକା ତ ବିନି ଆସିଲା ଆଉ କରେ ତାକୁ କଲ୍ କରେ ନହେଲେ ତା ସହିତ କଥା ହବ ବୋଲି କହୁଥୁଲା।
ଖାଇଲୁଣି?
ହଁ ଲ ଖାଇଲିଣି, ତୁ?
ମୁଁ ହୁଁ।
ହୁଁ। ର ର ର ର ମୁଁ ଅଞ୍ଜଳିକୁ କଲ୍ କରୁ କରୁ ଗୋଟେ କହିଥିଲି ର ର ତତେ କଇବି। ମତେ କଲ୍ କରିଥିବାରୁ ଆପଣଙ୍କୁ ଧନ୍ୟବାଦ।
ହଉ ହଉ ଧନ୍ୟବାଦ ସ୍ଵାଗତ।
ହଁ ସ୍ଵାଗତମ୍। ଆଉ କଣ କରୁଚୁ ଗାଁରୁ ଖାଇକି ଆଇଚୁ କିରେ?
ହଁ ଲୋ ଟିଫିିନ ଖାଇକି ଆସଥିଲି।
ଓ ଜଳଖିଆ।
ହୁଁ।
ହଁ ଜଳଖିଆ ଖାଇକି ଆସିଥିଲୁ କଁ ଖାଇଥିଲୁ ଜଳଖିଆ କ।
ହଁ ଜଳଖିଆ ସରେ ଜଳଖିଆ।
ହଁ ସରି ନାଇଁ କ୍ଷମା କରିବେ କ୍ଷମା କରିବେ। ଅଞ୍ଜଳି ଏଇଠୁ ଶିଖୁଚି।
ହୁଁ ହୁଁ ଆଉ ବାପାଙ୍କ ଦେହ ଭଲ ଅଛି ତ?
ସଖାଳୁ
ଉଠିଲି ମୁଁ ସାତଟା ଅଧେ।
ସାତ ଟା ଅଧେ ଆଉ କେତେବେଳେ ବସ ରେ ବସିଲୁ।
ନ ଟା। ନଅ ଘଣ୍ଟିକା ସମୟରେ।
ଓ ଓ ହଉଠ ହଉ ଠିକ ଅଛି ଠିକ ଅଛି। ଆଉ କଣ କେତେବେଳେ ପହଞ୍ଚିଲୁ?
ସ୍କୁଲ ଯାଇଛି।
ହଁ ଲୋ ମୋ ଭଉଣୀ ଯାଇଛି ସ୍କୁଲ।
ସ୍କୁଲ ଯାଇଛି ଆମ ବାବା ସକାଳୁ ଶାଗୁ ଖାଇଲେ ଶାଗୁ ଖାଇକି ତାଙ୍କର ଜଳଖିଆ ହେଇଗଲା ସେଇଟା ଖାଇସାରିକି ବାବା ପଳେଇଲେ ତାଙ୍କ ସାଙ୍ଗ ମାନଙ୍କୁ ଭେଟ କରିବା ପାଇଁ ଆ କୁଆଡେ ଯେ ଗଲେ ଅଁ ଇଏ କଣ ସେଇଟା ଏଫ ସ ଆଇ ଗଲେ ଏଫ ସ ଆଇ।
ଦେହ ଭଲ ହେଇଗଲା କି।
ନାଇଁ ଲୋ ଏବେ ଭଲ ହବ କି ଆଉ ଟିକେ ଘରେ ଆକା ରହିଲେ ବିଜାର ରହୁନାହାନ୍ତି କିିଲୋ।
ହୁଁ ହୁଁ ଏତେ ଦିନ ମେଡିକାଲ ପୁଣି ଘରେ।
ହଁ ସେଥିପାଇଁ ତ ହଁ ଏତେ ଦିନ ଆଉ ଘରେ ରହି ରହି ବିଜା ରହୁଛନ୍ତି ସେଥିପାଇଁ ଗଲେ ଟିକେ ଆଉ। ବୁଲିବା ପାଇଁ ଆଉ। ବୁଲିକି ଆସିବେ କୋଉଠି ଅଛୁ ଲୋ ତୁ?
ମୁଁ ସୁମି ଏବେ ହଁ ହଁ।
ସଗଡି ଆ ସାଇ।
ଶଗଡିଆ ନାଇଁ ନାଇଁ ସେପଟ ଶଗଡିଆ ବେଶ ତଳକୁ ହେଇଗଲା।
ଆଁ ତୁ ଏବେ ଯୋଉ ରୁମ୍ ସେ ପାଖାପାଖି ନେଇଛୁ ସେଠି ଅଛୁ ପରା।
ହୁଁ।
ହଁ ସେ ଯୋଉ ପାଞ୍ଚ ହଜାର କହୁଉଥିଲା ମତେ ଅଞଳ
ହଁ ଲ ପାଞ୍ଚ ହ ହଁ ପାଞ୍ଚ ହଜାର।
କୋଉଠି ଏଟାଲୋ ସଗଡିଆ ସାଇନା କୋଉ ପଟେ ହାଟ ପଦା ପରା।
ହୁଁ ହୁଁ।
ହଁ ଓ ହୋ। କେତେ ଜଣ କେତେ ଜଣ ଝିଅ ଲ?
ଆମେ ଚାରି ଜଣ ରହୁଚୁ ଲୋ। ତୋ ନଜରରେ ଯଦି ଚାରି ହଜାର ଭିତରେ ଘର ମିଳିଲା କହିଲେ କହିବୁ ହାଁ।
ନାଇଁ ଲୋ ଆମ ସାଇ ରେ ତ ଆମ ଘର ପାଖରେ ଗୋଟେ ଖାଲି ହେଇଥିଲା ହେଲା। ମୁଁ ପଚାରିଲି ଯେ ସେ ନାନୀଙ୍କୁ ଆଉ ତାଙ୍କେ କହିଲେ ଆଉ ନାଇଁ ଲ ଝିଅ ଆମର ତ ଏଇଟା ଘର ଏବେ ଏବେ ତାଙ୍କେ କଇସାରିଲେଣି କେବେ ଟୁ ବୋଲି କହିଲି। ତାପରେ ଆଉ ଗୋଟେ ବି ଥିଲା ହେଲା ଆଉ ଗୋଟେ ଥିଲା ଯେ ତାଙ୍କେ ତାଙ୍କେ ଆମ ରିଲେଟିଭ ହେବେ ତ ତାଙ୍କୁ କହୁଥିଲି ଯେ ନାଇଁ ଆମେ ବି କହିଦେଇଛୁ ଆଉ ଜଣେ ଆଇକି ରହିଯିବେ ବୋଲି କହିଲେ।
ଆଡ ରହିଯାଉନାହାନ୍ତି କି ଆଗରୁ ଆଗା ସବୁ ଦେଇ ଦଉଛନ୍ତି ନା। ହୁଁ କଣ ଲୋ।
ନାଇଲୋ ଏପଟେ।
କଣ କରୁଚ ଲୋ କଣ ରୋଷେଇ ହେଇଛି ନା ରୋଷେଇ ହେଇନି?
ରୋଷେଇ ସରିଲାଣି।
କଣ ରୋଷେଇ କଲ?
ଆମର ଆଳୁ ବଡି ତରକାରୀ।
ଓହୋ ଆଉ ଆଳୁ ବଡି ତରକାରୀ କୁ ଭାତ।
ହୁଁ ତମର କଣ ଆଜି ଜଳଖିଆ ଖାଇଛୁ?
ମ ଆମର ମୁଁ ଆଜି ସକାଳୁ ଜଳଖିଆ ଖାଇଛି ଆଉ ଭେଣ୍ଡି ଭଜା ଭେଣ୍ଡି ଭଜା ଆଉ ରୁଟି ଆଉ ବ୍ରେଡ। ବ୍ରେଡ ଆଣା ହେଇକି ରଖା ହେଇଥିଲା ତ ସବୁ ବାବା ଙ୍କୁ ଦେଖିବାକୁ ଆଉନାହାନ୍ତି ଟିକେ ଥିଲା ତ ମୁଁ ଚାହାରେ ଟିକେ ବୁଡେଇ ବୁଡେଇ ଖାଇଦେଲି ଆଉ।
ମୁଁ ବି ହେମିତି କରୁଥିଲି ସୁମି କଥା ହବ ଟିକେ ପରେ। ମୁଁ ରୁଷେଇ ଘର ଲାଇଟ୍ ବନ୍ଦ କରେ।
ହୁଁ କେବେଠୁ ରହିଲଣିିଲୋ ସେଠି?
ଏଇଠି ସୁମି ଆମେ ଆମେ କେବେ ଆସିଲୁ ଏଇପରେ ଆସିଲୁ।
ଉଁ ହୁଁ କଲାଣି ଦସ୍ତ ଦିନ ନେଇକି ଦସ୍ତ
ହୁଁ ହୁଁ ମୁଁ କହୁନଥିଲି ସୁମି ସେଦିନ ଯୋଉ କଥା ହେଇଥିଲେ ରାତିରେ ଦେଖିଯିବୁ ଘର ବୋଲି
ହଁ ହଁ ସେଦିନ ଏଇ ଘରକୁ ଆସିଥିଲ କି?
ହଁ ସେଦିନ ଦେଖିବାକୁ ପରେ ତା ପର ଦିନ ଆସିଲୁ ହଁ।
ହ ସେଇଠି ମାସେ ହେଇ ଯାଇଥିଲା କି?
ହୁଁ
ଉଁ ହୁଁ କେତେ ସେଇଟା କେତେ ଭଡା ଥିଲା?
ସେଇଟା ଚାରି ହଜାର ଚାରିଶ କି ପାଆଁସ
ଓହୋ ଏଇଟା ପାଞ୍ଚ ହଜାର ଅଛି।
ପାଞ୍ଚ ହଜାର ଅଛି ଯୋଉ ବାରଶହ ପଚାଶ ଲେଖା ବାରଶହ ପଚାଶ ପଡୁଛି ଗଲାବେଳେ ବେଳେ ଘର ଏବିକା ବରସହ ପଇସା ଟା ଦେଇ ହେଇଯିବ ପଇସା ଦେବାରେ ପନ୍ଦରଶହ ବି ଦେଇ ହେଇଯିବ ହଁ କି ନାଇଁ ସୁମି କହ ତ? ପଇସା ଦେଇ ହବ ନା ନାଇ?
ସେ ପ୍ରିନ୍ସପୁଲ ନେବେ ତୁ ଧରିନୁ ପରା କିନ୍ତୁ ଗୋଟେ କୋଚିଂ ର
ହଁ ଏବେ ଗୋଟେ ଟିଉସନ ମିଳିଛି ତ ଆଉ ଗୋଟେ ଦିଟା ଟିଉସନ ନୂଆ ନୂଆ ରେ ମିଳିଛି ଦେଖିବା ରହ।
ହୁଁ ହୁଁ ହୁଁ
ମୁଁ ତତେ କହିଥାନ୍ତି ହେଲେ କଣ ମତେ ବି ଦରକାର ଅଛି। ପଚାରିଥିଲି ସେଇଦିନ ସାଲୁଙ୍କି ସେହିପଟେ ଯାଇକି ସବୁ ପଚାରିକି ଆଇଥିଲି। ନମ୍ବର ନେଇଥିଲି ସେମାନେ କାହିଁ କଲ ବାଲ କରିନାହାନ୍ତି କିଛି ନାହିଁ।
ହୋ ହୋ ହଉ ଏବେ ମୁଁ ବାବାଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିଦେଲି। ଖାଦ୍ୟ ନାଇଁ ତ ବାବାଙ୍କ ପାଇଁ ଯୋଉ ଖାଇବା ତିଆରି ହବନି କି ଆଉ କାଟା କାଟି କରିଦେଲି ମା ବସେଇ ଦେଇଛନ୍ତି ଆଉ। ଆଉ ସିଧିତ ସ୍କୁଲ ଗଲା ଯେ ଭା ତ, ଡାଲି ଆ କଣ କହିଲୁ?
ଭେରି ଗୁଡ଼୍ ଭେରି ଗୁ
ନାଇଁ ନାଇଁ ଭଲ କାମ ବୋଲି ଭଲ କଥା ବୋଲି କହ। ସେଇଟା କହିବୁନୁ ସେ ୱାର୍ଡ ହଁ ଇଂଲିଶ ନାଇଁ ଇଂଲିଶ ନାଇଁ। ହଁ ଆଉ ହଁ ସିଧି ଭାତ ଖାଇକି ଗଲା ତ ଭାତ ଭାତଡ଼ାଲି ଆଉ ତାକୁ ପାମ୍ପଡ଼ ଛାନିଦେଲି ସେ ଖାଇଗଲା।
ଭେରିଗୁଡ ମା ଭଲ ପିଲା।
ହଁ ବହୁ ଭଲ ହଁ। ସିଏ ଖାଇକି ଗଲା ମୁଁ ଖାଇଦେଲି ଆଉ ତାପରେ ବସିଛି ଆଉ ତାପରେ
ହ
ବସିଥିଲି କା ସବୁ କା ସେ କାଟା କାଟି କରିକି ବସିଥିଲି ତାପରେ ତ ଅଞ୍ଜଳି କଲ କଲା କଣ କରୁଚୁ। ଆଉ ତାର ତିରିଶ ଟା ହେଇଗଲ।
ମୁଁ କାଲି ତତେ କ ଫାଷ୍ଟ ଅଞ୍ଜଳିକୁ ମୁଁ କାଲି ଅଞ୍ଜଳିକୁ ଫାଷ୍ଟେ କଲ କଲି ତାପରେ ତତେ କଲ୍ କଲି ତାପରେ କଲି ଆଣିକି। ଏଇ ତିନିଜଣ ଯାକ ରିସିଭ କଲେନି।
କଲ୍ୟାଣୀ ତ କ କଥା ହଉନି ବେଶୀ ବୋଲି କହୁଥିଲା କଲ୍ୟାଣୀ ଅଞ୍ଜଳୀ କହୁଥିଲା।
କଲ୍ୟାଣୀ କଥା କଣ କହିବି ଗୋଧ ସିଏ।
ହଁ ସେ ଅଛି ପଇସା ଆଉ କଣ କରିବ। ସେ ଧନୀ ଲୋକ ହଁ।
ସିଏ ଧନୀ ନାଇଁ ସିଏ ଅଳସୁଆ ଟା ହେଲା।
ଓଳସୁଆ ଠିକ କହିଲୁ ଓଳସୁଆ। ସବୁଥିରେ ତାର ଅଳସୁଆ ସବୁଥିରେ।
ତାକୁ ଅଳସୁଆ ଲାଗୁଚି।
ହୁଁ ହୁଁ ମୁ ଫୋନ କରୁଛି ବୋଲି ନାଇଁ ମୁଁ ରଖୁଛି ମୁଁ
ଅଞ୍ଜଳିର ଛେ ଦେଖେ କରି କରି ତାର ହେଇଗଲା ନା ନାଇଁ ସି ଅଳସୁ ହଉଥିଲା ବୋଲି ହେଲା ତାର।
ହୁଁ।
ହଁ ହଁ ଆଉ ତାଉ। ସିଏ ପୁଣି ବି କରିଦେଲା ନା ଅଞ୍ଜଳି।
ହୁଁ।
ହଁ ଆଉ ଆଉ କଣ କରୁଛୁ କହ। ଆଉ ଘରେ ସମସ୍ତେ ଭଲ ଥିଲେ ଯାଇଥିଲୁ ଗାଁକୁ ପରା।
ହଲୋ ଭଲ ଅଛନ୍ତି।
ତୋ ମାଆଙ୍କର ଦେହ ଖରାପ ଥିଲା ବୋଲି କହୁଥିଲୁ କଣ ହେଲା।
ମୋ ମାଆ ଙ୍କର ତ ମୋ ମାଆଙ୍କୁ ସେ ଗ୍ୟାଷ୍ଟିକ ଫାଷ୍ଟିକ ରୋଗ ଷ୍ଟାର୍ଟ ହେଲା ଯେ ସେଇଟା ସୁନି ଆଉ ଭଲ। ହଉନି ଗୋଡ ହାତ ସବୁଦିନେ ବଥା ସବୁ ଦିନେ।
ହଁ।
ଦେହ ଠିକ ରହୁନି କିଛି ନାହିଁ।
ହଁ ମୁଁ କହୁନଥିଲି ତୁ ଯୋଉ କହୁଥୁଲୁ ଯେମିତି ସିମଟମ ଗ୍ୟାଷ୍ଟ ଆଜିକାଲି ସମସ୍ତଙ୍କ ଗ୍ୟାଷ୍ଟ ଟିକି ନାଇଁ ମୁଁ କହୁଥିଲି କି ନାଇଁ।
ହଁ।
ଆଜ କାଲି ସମସ୍ତଙ୍କୁ ସେଇ ଗ୍ୟାଷ୍ଟିକ ରଟା ସବୁ ହଉଛି।
ଗ୍ୟାଷ୍ଟିକ ଆମ ଫ୍ୟାମିଲିରେ ପୁଣି ସମ ଗ୍ୟାଷ୍ଟ୍ରିକ୍ ଅଛି ବୋଲେ ସମ ମତେ ତ ଗ୍ୟାଷ୍ଟିକ ଧରିଲାଣି ମୋ ଭଉଣୀକୁ ବି ଗ୍ୟାଷ୍ଟିକ ହେଲାଣି।
ହୁଁ। ଆରେ ଏବେ ଖାଇବା ପିଇବା ଆଜିକାଲି ସେମିତି ହଁ।
ହୁଁ।
ଆଜିକାଲି ର ଖାଇବା ପିଇବା ଆଗ ସେମିତି କଣ କରିବୁ।
ଥରେ ରୋଗ ଷ୍ଟାର୍ଟ ହେଲା କହିଲେ ତାଠୁ ମୁ
ଚାଲିଲା ସେଇଟା ହୁଁ। ହଁ ପରା ଆଜି ମୋ ଭଉଣୀର ଚପଲ କିଏ ନେଇଗଲା ଲ ମୋ ଭଉଣୀ ଆମ ମୋ ବାବାଙ୍କର ଦି ଜଣ ଯାକର ଚପଲ ଆରେ କାଲି ରାତିରେ ସେମାନେ ହଁ ବାହାରେ ରଖିଦେଇଥିଲେ କାଲି ରାତିରେ ଆରେ ଦିନ ଯାକ କିଏ ନୋଉ ନାହାନ୍ତି ହେଲା ରାତି କି
ହୁଁ।
ଆମ ଆମ ସାହିରେ ପ୍ରାୟେ ଲୋକୋ ସେଇ ପଟେ ଥାଉ ଛନ୍ତି ସବୁ ନା ଗଲାବେଳେ ତ ଚପଲ ବାହାରକୁ ବି କିଏ ଗୋଟେ ଟେକି ନେଇଛି ଆଉ ବାହାରେ ରଖି ଦେଇଥିଲା କାଲି ରାତିରେ ଆଉ।
ହଁ ହଁ।
ହୁଁ। ତୋର ହେଇଗଲାଣି କିଲୋ ନା ତୋର ବି ହେଇନି?
ନାଇଁ ଲୋ ହେଇନି।
ଏ ହୁଁ। ହଉ ହଉ ହଉ।
ହଉ ହଉ।
ହଉ ହଉ ବିନି ଠିକ୍ ଅଛି ହେଲା ମୁଁ ଏବେ ତାହେଲେ ରଖୁଛି ହେଲା?
ହଉ ରଖନ୍ତୁ ରଖନ୍ତୁ।
ହୋଉ ଠିକ୍ ଅଛି।